ଚୁ।
କଣ କରୁଚୁ?
ଏଇ ବୁଲୁଚି।
ବୁଲୁଛୁ ଆଉ ବୁଲୁଚୁ କଣ ଖରାବେଳେ?
ଖରାବେଳେ ଚାରିଟା ହେଲାଣି ଇଲ ଶଙ୍କର ଭାଇ ଫୋନ କରଛ। ଇଲୋ ଗଡିଆ ଭାଉଜ। କଥା ହଉଥା ମୁ ଆସେ। ହ୍ୟାଲୋ।
ଭାଉଜ।
ହଁ।
କଣ କରୁଛ?
ଏଇ ଘର ଝାଡୁ ମାରୁଛି।
ଓହୋ। ଏଇ ଟିକେ ବୁଲିବାକୁ ଯାଉଛି ଆଉ।
କାମ ସରିଲାଣିି ନା।
ହଁ କାମ ସରିଲାଣି ଯାଉଛି ଟିକେ ବୁଲିବାକୁ ଡ୍ରେସ ପଟା କଣ ଆଣିବେ ତ।
ଓହୋ।
ସେଇଆକୁ ହଁ ଏଇ ଯାଉଛୁ ଆଉ।
ହଁ ପାଖରେ ତ ତମର ଚାଲିକି ପଳେଇବ ଆଉ।
ହୁଁ ପାଖରେ ତ ଆମର ଆଉ। ହାଲୋ।
ଆଉ କିଏ-କିଏ ଯାଉଚ?
ହେ ଯାଉଛି ମୋ ବଡାପା ଝିଅଟା ହ ଆଇଛନ୍ତି ତ ସେଇଠିକି ଯାଉଛି ଆଉ।
ଓହୋ।
ଏୟା ଆଉ ଆଉ ତମେ ଆଣି ସାରିଲଣି ଶାଢୀ ଫାଢୀ ରଜ ପାଇଁ?
ନା ମୁଁ ଯାଇନି ବା ଯାଇନି ଯିବି ଆଣିବି ଆଉ, ହଁ।
ଓହୋ। ମେଘ ତ ଉଠେଇଲାଣି ଜୋର୍ ସର୍। ହଁ ବା ହେଇ ଯାଉଚି ହଁ।
ତମ ବନ୍ଧୁ ପଳେଇଲେଣି।
ନା ଅଛନ୍ତି ଯିବେ ଏୟାକୁ ଆଇଛୁ ସପିଂ କରିବା ପାଇଁ।
ଆ ତାଙ୍କ ପାଇଁ ଓହୋ।
ସେଇଆକୁ ସପିଙ୍ଗ କରିବାକୁ ଆଇଚୁ ଆଉ ହୁଁ ଶାଢ଼ୀ ଡ୍ରେସ୍ ନେବେ ଆଉ।
ଓହୋ।
ସେଇଆ ଆଉ।
ହଁ। ଛୁଆଗୁଡା ଆସୁଛନ୍ତି ଆଉ ଦବନି।
ହୁଁ। ଲେଡିସ୍ କର୍ଣ୍ଣରେ ଯାଉଛୁ କଣ ତମ ପାଇଁ ନେମି କିି?
ମୋ ପାଇଁ କଣ ଆଣିବ ମୁଁ କାଲି ଗଲେ କଣ ଆଣିବି ଆଉ ତମେ କଣ ଆଣିବ ନେଇକି ପଳେଇ ଆସ।
ଅ। ଏଇା ଆଉ। ଲେଡିସ୍ କର୍ଣ୍ଣରେ ଭିଡ ଆଜି ଏତେ ଯେ କୁହନା-କୁହନା।
ଆଉ ତମେ ଯା କୋଉଠି ସବୁ କଣ ଭଲ ଜିନି ମିଳୁଛି ମୋତେ କହିବ ଆସିକି ମୁଁ ଯିବି ଆଉ।
ହୁଁ ହଉ କହିମି ଆଉ।
ହୁଁ ଭଲ ରେଟ୍ ରେ କିଏ କଣ ଦଉଚି।
ବଢ଼ିଆ ଚୁଡି ଆଇଚି। ହଁ ବଢ଼ିଆ-ବଢ଼ିଆ ହୁଁ ବଢ଼ିଆ ଚୁଡ଼ି ବିକ୍ରି ହଉଚି।
ହଉ।
ଆଉ ଝିଅ?
ଝିଅ ହେଇ-ହେଇ ମୋବାଇଲ୍ ଦେଖୁଚି ଉଠିକି।
ହୁଁ ଖାଇଲାନି କହିଲା ମତେ ଭୋକ କଲେ କହିବି ମାମା କେକ୍ ଖାଇବ।
ଅଙ୍ଗନବାଡିରୁ ଆଇଲା କେତବେଳେ? ଏତେ ଡେରି କଣ ହେଲା?
ଆଜି ଡେରି କଣ ହେଲା କେଜାଣି ତାଙ୍କ ଗୁରୁମା ତ ଫୋନ୍ ଉଠେଇଲେନି ମୁଁ ଆଉ ପଚାରିନି।
ଓହୋ। ତାଙ୍କର ରଜ ପାଇଁ ବି ଛୁଟି ନାହିଁ ନା?
ତାଙ୍କର ରଜରେ ବୋଧେ ଛୁଟି ହବ। କଣ କରିବ ଆଉ? ନହେଲେ ଛୁଟି ନାହିଁ।
ଓହୋ। ଏଇ ଯୋଉ ଗରମ ହଉଚି ଛୁଟି ଦବା କଥା। ନୁହେଁ ନା? ଛୋଟ ଛୋଟ ଛୁଆ
ହଁ, ତାଙ୍କର ଛୁଟି ନାହିଁ।
ହଁ, ବା।
ତାଙ୍କର ମେନେ ଲକ୍ଷ୍ୟ ମାନେ ମାନେ ଯୋଉମାନେ ସବୁ ଯୋଉ ସ୍ତ୍ରୀ ଲୋକମାନେ ସବୁ କାମ କରୁଛନ୍ତି ବାହାରେ ସେମାନଙ୍କ ପିଲାଙ୍କୁ ସବୁ ନେଇକି ରଖିବେ ନା।
ଓହୋ।
ବର୍ଷା ହେଲା ବୋଲି ଛୁଟି ଦିଆହଉଚିନା। ସେଇଥିପାଇଁ ଆମ ମାନଙ୍କର ଛୁଟି ନାହିଁ ଆଉ।
ହୁଁ, ଏଠି ବଢିଆ ବଢିଆ ଗିପ୍ଟି ବିକ୍ରି ହଉଛି।
ହଁ।
ହଁ ଏବେ ତ ବାହାଘରିଆ ସିଜିନ୍ ଆସିଲାଣି। ସବୁ ଗିଫ୍ଟ ଦରକାର ହବ ଆଉ।
ବଢିଆ ବଢିଆ ବିକ୍ରି ହଉଚି। ଆଉ ଗୋଟେ ସେପଟେ ଛକର ଗୋଟେ ଲେଡିଜ କନର ଅଛି। ରଜ ପାଇଁ ବଢିଆ ବଢିଆ ଚୁଡି ସବୁ ଛାଡୁଚି।
ହଁ, ତାର ଇନଷ୍ଟା ପେଜରେ ଛାଡୁଛି ବୋଧେ।
ହଁ ହଁ।
ଓହୋ।
ଇନଷ୍ଟା ପେଜରେ ଛାଡିଛି ବଢିଆ ବଢିଆ ଚୁଡି।
ହୁଁ।
ହୁଁ।
ଆଉ ତମେ କଣ କହୁଥିଲ, ପାଲର ଯିବ ବୋଲି ଯିବ କି?
ହୁଁ। ଯିବାର ଅଛି ତ। ଆମେ ସବୁ ଆଇଚୁ, ଦେଖିଆ କଣ ହଉଚି? ଯିମି ଯଦି ନହେଲେ। ଟିକିଏ ଆଇବ୍ରୋ ସେଭ୍ କରି ପଳେଇ ଆସିବି ଆଉ।
ହଁ।
ହୁଁ। ଟିକେ ଆଇଚି। ଏଠି ଟିକେ ଡ୍ରେସ ଦେଖି ଦେଇକି ଜୀମି। କି ଡ୍ରେସ ଅଛି? ଏଇ ସବୁ ଡ୍ରେସ ଦେଖିକି ଯିମି। ଭଲ କୁର୍ତ୍ତି ଅଛି। ଭଲ
ଦୋକାନ ସବୁ ଏଇ ରଜ ପାଇଁ ଆଉ ଦ୍ବିପହରରେ ବନ୍ଦ କରୁନାହାନ୍ତି ନା?
ନା ନା ଖୋଲା ସବୁବେଳେ ଦୋକାନ ଖୋଲା। ନା? ସବୁବେଳେ ଦୋକାନ ଖୋଲା ବା ଏଇ ଇଏ ରଜ ପାଇଁ ତ?
ହୁଁ!
ସବୁବେଳେ ଦୋକାନ ଖୋଲା। ହଁ। ରୋଷେଇ ସବୁବେଳେ ଖୋଲା। ନହେଲେ ହଁ ହଁ ରଜ ପାଇଁ ସବୁ ଆଇଚନ୍ତି। ରଜ ପରେ ସବୁ ଯିବେ ଆଉ। ଆଜିି ଗୋଟେ ପିଇସି ଆସିଚି। ପିଇସି ର ଝିଅ ଆଇଚି। ଏଇଆ ଆଉ। ଇଏ ପା
ସେମାନେ ରହିବେ ନା ପଳେଇବେ?
ନା ସେମାନେ ପଳେଇବେ ଆଜି। ଏଇ ପ ମେଘ ଉଠେଇଲାଣି ପଳେଇବେ ମେଘ ଆଇଲାଣି ତ
ହୁଁ।
ପାଲେଇବେ ଆଉ
ଅ ହ।
ମେଘ କେତେ ଜୋର ଆଇଲାଣି ଢାଳିବେ ଆଉ ଯାଇପାରିବେନି ପଳେଇବେ ଶୀଘ୍ର ଆଉ ହୁଁ। ଜୋର ସୋରେ ଖାଇବା ପା ଆଜି ହେଇଥିଲା ସତୁ ତକାରୀ କୋବି ତକାରୀ ଆଉ ହଉଛି ଯୋଉ କାକୁଡି ସାଲଟ
ହୁଁ।
ଖଟା ଆମ୍ବ ଶାଗ ଭଜା ବଡି ଚୁ ଚୁରା ହୁଁ। ତାପରେ ଆଜି ହଁ ଆଜି ତ ବା ହଁ ବାର ନାହିଁ। ସାଧା ଆଉ ତମର ଆଜି କ ହେଇଥିଲା ରୋଷେଇ?
ଆମର ହେଇଥିଲା ଭେଣ୍ଡି ତରକାରୀ ଆଉ ଶାଗ ତରକାରୀ
ହୁଁ ହୁଁ ଓ ହୋ। ଓହୋ।
ତମ ଘରୁ ତମ ଘରୁ କିଏ ରଜ ପାଇଁ ଆସିନାହାନ୍ତି।
ନା ଆମର କେହି ଆସିନାହାନ୍ତି। ଆମର ଚାଟା ଘର ଝିଅ ଘର ଚାଟା ଆମ ଯିବେ ସମସ୍ତଙ୍କରୁ ରଜ କରି ଆଉ ଆସିବେ ଖାଲି ଆମ ମୋ ବାପା ଘର ଆସିବା ଆଉ ଭାଇ ଆଜି ଆସୁଛି ଆସିକି ରାତି ଏବେ ପହଞ୍ଚିବ ଘରେ। ଆସିଲେ ସେ କୋଉଦିନ ଆସିବେ ଆଉ।
ହଁ ରଜ ତ ଏଇଖିନ ଅଛି ଆସିବ ଆଉ। ଓହୋ। ଅଛି ତ ରଜ ଏଇଖୀନା ଆଜି ନଅ ତାରିଖ ନାଁ ନଅ ତାରିଖି
ଆଉ କାଲି ପୁନର ଜନ୍ମଦିନ।
ହଁ କୁନର କାଲି ଜନ୍ମ ଦିନ। ହିଁ ହିଁ
ହୁଁ ତାକୁ କଣ ଦବା କହିଲ?
କଣ ଦବା କହୁନ।
ତମେ କଣ ଦେଖିକି ଯାଇଛ କହୁନା କଣ ଭଲ ହବ ଆଣିବା।
ରୁହ ମୁଁ ସେ ଗିଫ୍ଟ ଦୋକାନ କୁ ଯାଏ ଯଦି ଭଲ ଜିନିଷ ଥାଏ କଣ କହିବି। ନି ଆଉ
ହଁ ଦେଖିବ ଗୋଟେ କଣ ଟା ଦେଇଦବ।
ହଁ ଜନ୍ମଦିନ ତାର କାଲି
ହଁ।
ହଁ ଦେଖିକି ଗୋଟେ ଭଲ ଜିନିଷ ଦବା ଆଉ।
ସେ ତ ରହିବନି ବୋଧେ କହୁଥିଲା ଟାଉନ ଯିବ ବୋଲି।
ଓହୋ ହଁ ତା ସାଙ୍ଗମାନୋନ ସବୁ ଆ ଆସନ୍ତି ଜନ୍ମ ଦିନରେ ସେ ଯାଏ।
ହଁ ତ ସାଙ୍ଗମାନଙ୍କ ଘରକୁ ସବୁ ଯିବେ କେକ୍ କାଟିବା ପାଇଁ।
ହୁଁ ଆଜି କଣ ତାଙ୍କ ଘରକୁ କୁଣିଆ ଆଇଛନ୍ତି।
ହଁ ତା ମା ଅପରେସନ ହେଇନି ଦେଖିବାକୁ ଆସୁଥିବେ ବୋଧେ ଆଉ
ହଁ ହଁ। ସାଙ୍ଗ ସାଙ୍ଗ ପିଲା ସମୀସ୍ତ୍ରୀଙ୍କ ଜନ୍ମଦିନରେ ସେ ସବୁ କରନ୍ତି ସେଲିବ୍ରେସନ। ଜନ୍ମଦିନ ପାଳନ କରନ୍ତି ଆର୍ ବି କରିବେ ଆଉ ହୁଁ। ହେଇଆ ଆଉ
ତମର ଚୁଡି ଫୁଡି ଆଣିଲ ନା ଆଣିନା?
ହ୍ୟାଲୋ।
ବୋଇଲେ ତମର ଚୁଡି ଫୁଡି ଆଣିଲ ନା?
ନା ଆଣିିନହିଁ ସବୁ ତାଙ୍କର ସବୁ କିଣା ହେଲା କିଣମି ପଛରେ ଆଉ ମୁଁ ଆସିମି କାଲି ଆଡକୁ ଦେଖିକି ନେମି। ହଁ ହୁଁ। ତାଙ୍କର ସବୁ ଚୁଡି ଫୁଡି କ ଆଣିଲେ କାଲି ଆସିକି ନେମି ଆଉ କାଲି ଡ୍ରେସ ନେମି ଓ ଆଜି ଦେଖି ଦେଖି ପଳେଇଥମି ମନ ଗଲା ନମି ତ ନହେଲେ ଯାଇ କାଲି ଆସମି ଫାଙ୍କାରେ ନେମି ଏ ଭିଡରେ ନେଇହବନି।
ହୁଁ
ହୁଁ।
ହଁ ଫାଙ୍କାରେ ଖରାବେଳେ ଟାଇମରେ ପଳେଇଲେ ଲୋକ ନଥିବେ
ହୁଁ ଏ ଫାଙ୍କାରେ ଗଲେ ଲୋକ ନଥିବେ ନେଇକି ଯିମି ଆଉ
ହୁଁ।
ହାଲୋ।
ହୁଁ କହୁନ?
ନା ମୁଁ କହିଲି ଫାଙ୍କାରେ ଗଲେ ଆଣିବି ଆଉ
ହଁ।
ତାଙ୍କର ଦିଟା ଝିଅ ବା ଆସିଛନ୍ତି।
ଓହୋ ସେ ତମର ସେ ଦେଇର ଦିଟା ଝିଅ ବୋଧେ।
ହୁଁ ହୁଁ ତାଙ୍କର ଦିଟା ଝିଅ। ଏଇ ତାଙ୍କରି ସବୁ ନିଆହବ ଆଉ ତାଙ୍କର ଏଇ ଦୋକାନ ପାଖାପାଖି ହେଇଗଲୁଣିୁ ଗଲେ ଦେଖିକି କି ଡ୍ରେସ ନଲେ ଆଣିବ ଆଉ
ହଁ ହଁ। ତା ମାମା ପାଇଁ ଶାଢୀ ଆଣିବ ବୋଧେ।
ହୁଁ ହୁଁ। ରେ ଶାଢୀ ଆ ଘର ଡ୍ରେସ ଆଉ
ଆଉ ତମ ପିଇସି ର
ହଁ ସିଏ ନେବେ କି ନ ଆଉ
ଅ ହଁ ଆଉ ସେ ପୁଅଟା କିଏ?
ସେ ପୁଅ ଟା ହଉଛି ତାଙ୍କ ପୁଅ।
ଅ ହ। ସେ ଆଉ ଗୋଟେ ତାଙ୍କ ଭଉଣୀ ଆଇଲେନି ବୋଧେ ଅ ହ। ହୁଁ।
କେବଳ ସାନ ଝିଅ ଟା ଆଇଚନ୍ତି ଆଉ।
ଓହୋଃ।
ହୁଁ। ।
ଆଉ?
। ଏଇଆ ଆଉ। ।